ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ଶୁଭୁଛି କି ମ୍ୟାଡ଼ାାମ?
ହଁ ଶୁବା ଯାଉଛି।
ଆଉ ଖିଆ ପିଆ ସର୍ ଲାଣି?
ହଁ ମ୍ୟାଡାାମ ସରିଲାଣି ଆଉ ଆପଣଙ୍କର?
ମୋର ବି ସରିଲାଣି କଣ ଖାଇଲେ? ଖାଇଛି ଆଜି ଏମତି ଡାଲମା ଭାତ ଭାତ ଡାଲମା ଆଉ ଭଜା।
ହଁ ଆମର ଭାତ ଡାଲି ପୋଟଳ ଆଳୁ ତରକାରୀ। ଆଉ ବାଇଗଣ ଛେଚ୍।
ବଢିଆ ଖାଇବା ଆଉ।
ଆଉ ଆପଣ?
ହଁ ଏଇ ତ। ପାଗ ଟିକେ କୁହୁଳିଆ ହେଇଛି ଖରା ହଇଥିଲା ପବନ ଟିକେ ଟିକେ ହେଇଥି ହେଇଛି। ମେଘା ମାନେ କଣ ମେଘ ତ ନାହିଁ। ଛାଇଛାଇ ଟିକେ ପାଗ ଏମିତି।
ହଁ ଆମ ଏପଟେ ତ ବର୍ଷା ହଉଛି ଆଉ ବର୍ଷା ରେ ବି ବାହାର ଯାଇ ହଉନି ନହେଲେ ଟିକେ ସନ୍ଧ୍ୟା ବେଳେ ଆମେ ବୁଲାବୁଲି କରୁ
ତ ସନ୍ଧ୍ୟାବେଳେ ଚାଲିବାକୁ ଯା ନା ଏମିତି ବଜାର ବୁଲିବାକୁ ଯାଆନ୍ତି।
ଆଉ କାମ ଥିଲେ ବଜାର ଫଜାର ସବୁଦିନ ବିତ ବଜାରକୁ ଯାଇ ହବନି କିନ୍ତୁ ଏଇ ସନ୍ଧ୍ୟା ସମୟରେ ଚାଲିବା ଆଉ ସକାଳ ଚାଲିବା ଏଇଟା ଟିକେ ହୁଏ।
ଆଚ୍ଛା ଆପଣମାନେ ମାନେ ଦୈନଦିନ ହଁ ଦେହ ପାଇଁ ବି ତ ବହୁତ ଭଲ।
ଆଉ ଆପଣ ଯାଆନ୍ତି?
ହଁ ମୁଁ ତ ସକ ମାନେ ସକାଳୁ ଯାଇ ପାରେନି। ଅ ତ ସନ୍ଧ୍ୟାରେ ମୁଁ ଯାଏନି।
ହଁ ନିୟମିତ ଭାବରେ ଟିକେ ନିଜ ଶରୀର ପ୍ରତି ଯତ୍ନଶୀଳ ହେବା ଦର କାର୍ ମାନେ ଏଇଟା ନା ଭଲ।
ନିହାତି କିନ୍ତୁ କଣ କରିବା ବ୍ୟସ୍ତ ବହୁଳ ଜୀବନ ସକାଳୁ ତ ଏମିତିରେ ସମୟ ହୁଏନି କାହିଁକି ଏ? ରାତିରେ ଶୋଇଲା ବେଳେ ମାନେ ଡେରି ଯାଏ ରହିବା ବି ଠିକ ନୁହଁ। ହଁ। କିନ୍ତୁ ଯେହେତୁ କାମ ତ ସରେନି ତ ଶୋଇଲା ବେଳେ ଟିକେ ଲେଟ ହେଇଯାଏ। ତ ସକାଳୁ ଉଠିକି ପୁଣି ଦୈନଦିନ କାମ ସବୁ କରିବାକୁ ପଡେ ତ ସକାଳୁ ଚାଲିବାକୁ ଯାଇ ହୁଏନି। ନାଇ ମାନେ ସକାଳୁ କଣ କହିଲୁ ଟାଇମ ହି ହୁଏନି ଯିବାକୁ ସମୟ ପାଏନି।
ଆଜ୍ଞା।
ସମୟ ଟିକେ ଗାଡିକି ଏମିତି ଯାଇକି ଚାଲା ବୁଲା କରିକି ଆସୁ ଆଉ।
ହଁ ମାନେ ଯଦି ଆ ସକାଳୁ ବି ନ ହଉଥିବ ସନ୍ଧ୍ୟାରେ ବି ଯିବାଟା ଭଲ ମାନେ କିନ୍ତୁ ପ୍ରତିଦିନ ଟିକେ କିଛି ନା କିଛି ନି ନିଜ ଦେହ ପ୍ରତି ସମୟ ଦେବାଟା ବହୁତ ଭଲ।
ଭଲ ହଁ ହଁ। ଆଉ ଆପଣ ବୁଲାବୁଲି ପସନ୍ଦ କରନ୍ତି।
ହଁ ମତେ ବହୁତ ବୁଲି ଯିବାକୁ ଇଚ୍ଛା ମାନେ ଅ ସବୁ ଜିନିଷ ଦେଖି ବାକୁ ବି ଇଚ୍ଛା ସବୁ ଜିନିଷ ଜାଣିବାର ବି ଇଚ୍ଛା। ଆଉ ବୁଲାବୁଲି ତ ବହୁତ ପସନ୍ଦ। ଏବେ ବର୍ଷା ପାଇଁ ଯାଇ ହଉନି ଟିକେ ଆଉ।
ଆଚ୍ଛା ତାହେଲେ ଆପଣ ରାଜ୍ୟ ବାହାରକୁ ବୁଲି ଯାଇଥିବେ ଯାହା ଜଣା ପଡୁଛି।
ନାଇଁ ସେଇଟା ତ ଯାଇପାରେନି ଇଚ୍ଛା କିନ୍ତୁ ଯାଇପାରେନି ସେମିତି
ବହୁତ ଇଚ୍ଛା ମାନେ ଏମିତି ଇଚ୍ଛା ହୁଏ ମ୍ୟାଡାମ। ଅ ପଢାପଢି ନା କିନ୍ତୁ ଆପଣ କେବେ ଭାବ ଭାବିଛନ୍ତି କି ଆମେ ତ ଏମିତି ପଢା ପଢିରେ ବାହାରକୁ ବୁଲିବାକୁ ଯାଇପାରୁନୁ। କିନ୍ତୁ ଅନ୍ୟ ରାଜ୍ୟର ପିଲାମାନେ ଆପଣ ଦେଖ ଦେଖିଥିବେ ମାନେ ସାଙ୍ଗ ଗୋଟେ ମେଳି ହେଇକି ସେମାନେ ବାହାର ରାଜ୍ୟକୁ ବୁ ବୁଲିବାକୁ ବେଶୀ ଭଲ ପାଆନ୍ତି ବୁଲନ୍ତି ବି ସେମାନେ ଯାଆନ୍ତି ବି ତାଙ୍କ ଘରେ କଣ କରନ୍ତି ସେମାନଙ୍କୁ ମାନେ ଛାଡିବାକୁ ରାଜି ବି ହୁଅନ୍ତି ଯେମିତି ଆମର ଏଇ ଓଡିଶାରେ ବାହାରକୁ ଛାଡିବାକୁ ଟିକେ ପଛ ଘୁଞ୍ଚା ହ ଦିଅନ୍ତି ସେମାନେ ଭାବନ୍ତି ଯେ ନାଇଁ ପିଲା ବୁଲିଲେ ପିଲାର ମାନେ କଣ ହେବ କହିଲେ ତାଙ୍କର ମାନେ ଅଲଗା ଅଲଗା ଜାଗା ବୁଲିଲେ ସିଏ ଜାଣିବେ ସବୁ ଜିନିଷ ତ ମ୍ୟାଡାମ ସତ କହିବାକୁ ଗଲେ ଏମିତି ଗୋଟେ ଇଚ୍ଛା ଅଛି କି ଗୋଟେ ସାଙ୍ଗ ଗୋଟେ ମେଳି ହୁଅନ୍ତା ଏମିତି ମାନେ ଅନ୍ୟ ରାଜ୍ୟକୁ ବୁଲି ଯାଆନ୍ତି ସେଟା ପୁଣି ବର୍ଷା ଦିନରେ କାହିଁକି ବର୍ଷା ଦିନ କହିଲେ ସବୁଠୁ ହଉଛି ଗୋଟେ ମାନେ ଚ୍ୟାଲେଞ୍ଜିଂ ଦିନ। ଆପଣ କୋଉଠି ରହିବେ। କଣ ଖାଇବେ? କଣ କରିବେ? ଆପଣଙ୍କୁ କିଛି ଜଣା ନାହିଁ। ନି ନା ଆପଣ କୋଉଟା ବି ଆପଣ ଯଦି ଯୋଜନା କରି ଯାଇଥିବେ। ତାହେଲେ ସେ ଯୋଜନା ହିସାବରେ ଆପଣ କାମ କରିପାରିବେନି। ତ ମ
ସେଇଟା ବର୍ଷା ଦିନରେ ଟିକେ ସମ୍ଭବ ହୁଏନି ନା। କେତେବେଳେ ବର୍ଷା ଆସିବ। କେତେବେଳେ କଣ ହବ?
ହୁଁ ପୁଅ ପିଲା ମାନେ ତ ଏମିତିରେ ଯାହାବି ବୁଲନ୍ତି। ମତେ ଲାଗେ କି ଝିଅ ପିଲା ମାନଙ୍କୁ ଗୋଟେ ଏମିତି ଅ ମାନେ ସୁଯୋଗ ମିଳିବା କଥା କି ସେମାନେ ବାହାରକୁ ଯାଇକି ମାନେ ଦେବା କଥା। ଏଇ ଜିନିଷରେ କଣ କହିଲେ ଛୋଟ ଛୋଟ ଜିନିଷ କିନ୍ତୁ ସାହସ ବହୁତ ବଡ। ମାନେ ଦେଖିବାକୁ ପଡେ। କାହିଁକି ଆମ ସେ ଜିନିଷ କେବେ ଆ ମାନେ ସମ୍ମୁଖୀନ କରୁନାହାନ୍ତି ନା। ତ ଆମେ ଯଦି ବାହାରକୁ ଯିବା ତାହେଲେ ନିସ୍ ମାନେ ବହୁତ ଭଲ ଲାଗିବ। କି ଆମକୁ ଲାଗିବ ଯେ ଆମେ କିଛି ଗୋଟେ କରିଲେ ଯି ନରେ ନା କଣ।
ହଁ ସେଇ ମାନେ ସେଇ ସ୍ଵାଧୀନ ଟା ମାନେ ଆମ ଓଡିଶାରେ ବି ପ୍ରତ୍ୟେକ କଣ ଘରେ ମାନେ ଆସିବା କଥା। ଆମ ମାନେ ବା ବାପା ମା ମାନଙ୍କ ମନରେ ସେଇ ଜିନିଷ ଟା ଜାଗ୍ରତ ହବା ଦରକାର। ଯେ ଆଉ ସେମାନେ ମାନେ ନିର୍ଭୟ ଭାବରେ ଯେମିତି ଗୋଟେ ପୁଅ କୁ ବାହାରକୁ ଛାଡୁଛନ୍ତି। ସେମତି ଗୋଟେ ଝିଅକୁ ବି ବାହାରକୁ କ ଛାଡିଲେ ଭଲ ଆଉ ଗୋଟେ କଣ ହୁଏ କି ଆଜିକା ସମୟ ଏମିତି ହେଇଗଲାଣି। ତ ଝିଅ ମାନଙ୍କ ପ ସେଇ ମାନେ ନାରୀର ସେଇ ସ୍ଵାଧୀନତା ଆଜି ଯାଏଁ ଆସିନି। ଏତେ
କଣ କହିବେ ମ୍ୟାଡାମ ଆପଣ ମାନେ ହଁ ସେଇ ଦେଖୁନାହାନ୍ତି। ଏଇ ଯୋଉ ମାନେ ଦୈନନ୍ଦିନ ଜୀବନରେ ଯେତିକି ସବୁ କଣ କହିଲେ ଅସୁବିଧା ହଉଛି। ନ୍ୟୁଜ୍ ପେପର ରେ ଆପଣ ଦେଖ ଥିବେ ଟିଭିରେ ଦେଖୁଥିବେ। ଏଇ ଜିନିଷ ଦେଖ ଦେଖିକି ମାନେ ବାପା ମା ବି ବହୁତ ଡରି ଯାଆନ୍ତି। ବାପା ମା କଣ ଭାଇ କଣ ସେମାନେ ବହୁତ ଡରି ଯାଆନ୍ତି। କିନ୍ତୁ ଏଇ ଡରର ପଛ କାରଣ ବି ସେମାନେ ନିଜେ। କାହିଁକି ସେମାନେ ଡରୁଛନ୍ତି ବୋଲି ହିଁ ବାହାର ଲୋକ ଆ ମୁକୁ ଏମିତି ମାନେ ବ୍ୟବହାର କରିବାକୁ କରିବାକୁ ମାନେ ଇଚ୍ଛା କରୁଛନ୍ତି। ଯଦି ମାନେ ଆରମ୍ଭରୁ ଆମେ ସାହସ ହେଇକି ସେମାନେ ଯେମିତି ବୁଲୁଛନ୍ତି ଆମେ ବି ବୁଲିବା। ସେମାନେ ଯେମିତି ରହୁଛନ୍ତି। ଆମେ ରହିବା ହେଲେ ମାନେ ସେମାନଙ୍କୁ ଫରକ ନଜର ଆସନ୍ତାନି। କି ପୁଅ ଆଉ ଝିଅ ଭିତରେ। ଯେହେତୁ ଆମେ ଘରେ ବନ୍ଦୀ ହେଇକି ରୁହନ୍ତି । ବାହାରକୁ ଗଲେ ଆମକୁ ଦଶ ଦିନରେ କିଏ ଥରେ ଦେଖିବ। ପନ୍ଦର ଦିନିକେ ଥର ଦେଖିବ। ତାହେଲେ ସେମାନଙ୍କର ଯୋଉମାନେ ଖରାପ ମନୋଭାବ କି ବହୁତ ଲୋକ ଏମିତି ଥାଆନ୍ତି। ସେମାନଙ୍କର ଆସେ।
ଆଜ୍ଞା ସେଇଟା ଆମେ କଣ କି ଯେତେ ଆଜ୍ଞା ଯେତେ ଆମେ ଯେତେ ବି ମିଶଥିବା ଲୋକ ଲୋକଙ୍କ ସାଙ୍ଗରେ ଯେତେ ଭଲ ବ୍ୟବହାର ଦେବା। ସେପଟୁ ବି ସେଇ ବ୍ୟବହାର ଟା ହିଁ ଆସିବ। ଆଉ ଜୀବନରେ ଡରିବା ଅପେକ୍ଷା ସାହସ ର ସହିତ କାମ କରିବା ଭଲ। ମାନେ ଜୀବନରେ ସେମିତି ମାନେ ଆସିବ। ଆମେ ତ ଅସୁବିଧା କୁ ସମ୍ମୁଖୀନ ନ କଲେ ଆଗକୁ ବଢିବା କେମିତି। ଆଉ ଜୀବନ ରେ ଯଦି ଆମର ମାନେ କିଛି ଖରାପ ନହବ ଭଲ କେମିତି ହବ। ଆମେ ସେଠି ଶିଖିବା କଣ? ଆଉ ଶିଖିବାକୁ ତ ଶିଖିବାକୁ ପଡିବ ହିଁ ପଡିବ। ଆଉ ଆମେ ଯଦି ନ ଶିଖିବା ଅସୁବିଧାରେ ପଢିଲେ ତ ମଣିଷ ଶିଖି ହେ ନା ଆଉ ସେ ଶିଖିଲେ ହିଁ ଆଗକୁ ଯାଇପାରିବ। ଆଉ ସବୁବେଳେ
କିନ୍ତୁ ଶିଖିବା ପାଇଁ ବି ଆମକୁ ସେମିତି ସୁଯୋଗ ମିଳିବା ଦରକାର। ସ୍ଥାନ ବି ଉପଯୁକ୍ତ ସ୍ଥାନ ବି ମିଳ
ହେବା ଦରକାର ତ ସେଇଥିପାଇଁ ଆଉ ଆଉ ଗୋଟେ ହଉଛି ଆମର ଯେତିକି ମାନେ ଏ ଏମିତି କିଛି କିଛି ମାନେ ପରିସ୍ଥିତି ଥାଏ ସେଇ ଭିତରେ ଆମେ ବାହାରି ପାରୁନା କିନ୍ତୁ ସେଇଠୁ ଯିଏ ବାହାରିକି ଗଲା ସିଏ ଆଗକୁ ଯାଇପାରିବ ଆଉ ଯିଏ ରହିଗଲା ସିଏ ରହିଗଲା ସେଇଟା ହଉଛି ଦରକାର ସେଠି ସାହସ ସାହସ ଯଦି ଯିବ ତାହେଲେ ଆମେ ନିଶ୍ଚୟ ଯାଇପାରିବା।
କିନ୍ତୁ ଆପଣ ଗୋଟେ କଥା କହିଲେ ମ୍ୟାଡ଼ାମ ସାହସ ପୁଣି ସାହସ ବି ଏମିତି ନହିଁ ଯେ ଆମକୁ ଆମର ମା ପେଟ ସହିତ ମାନେ ଆମେ ଜନ୍ମ ହବା ସହିତ ମା ପେଟରୁ ମିଳେ ଆମକୁ ଏମିତି ଅସୁବିଧାରେ ପଡିଲେ ହିଁ
ଠିକ କହିଲେ ଅସୁବିଧାରେ ପଡିଲେ ସେଇ ଭିତରୁ ହିଁ ବା ବାହାରିଲେ ଧୀରେ ଧୀରେ ଆମ ଭିତରେ ସେଇ ତାାସ ଟା ଆସେ। ଆଉ ସେଇଟା ବାରମ୍ବାର ବାରମ୍ବାର ଆମେ ଅ ମାନେ ତାର ସମ୍ମୁଖୀନ ହବା ଦ୍ଵାରା ହିଁ ଆମ ଭିତରେ ସେ ସେଇ ଜିନିଷ ଟା ଜାଗ୍ରତ ହୁଏ। ଆ ସେ ଶାହାସ ଟା ଆଶେ। ଆଉ ସେଇଟା ଆସିବା ବି ଦରକାର ବହୁତ ଭଲ ସେ ଜିନିଷ ଟା ଆମ ପାଖରେ ରଖଥିଲେ ମାନେ ପ୍ରତ୍ୟେକ ମଣିଷ ପାଖରେ ଗୋଟେ ଝିଅ ହଉ କିମ୍ବା ପୁଅ ହଉ ଏମିତି ବି ତ କହିବାକୁ ଗଲେ କିଛି ମାନେ ପୁଅ ମାନେ ବି ଅଛନ୍ତି ଯେ ତାଙ୍କ ସହ ବି ବହୁତ କିଛି ଖରାପ ହଉଛି ନାଇଁ କେବଳ ଝିଅ ମାନଙ୍କ ସହ ଆଜିକା ସମୟ ଏମିତି ହେଲାଣି ମାନେ କହିବାକୁ ଗଲେ ଗୋଟେ ଝିଅଠୁ ଗୋଟେ ପୁଅ ବହୁତଡରିକି ରହିବାକୁ ଆରମ୍ଭ କଲାଣି ତ ସେଇଥିପାଇଁ ସେ ଆମେ ସବୁ ମଣିଷକୁ ଠିକ ଭାବରେ ଦେଖିବା ଯାହାର ସମ୍ପର୍କ ଯୋଉଠି ସେଇ ସମ୍ପର୍କ ଆମେ ଯଦି ଦେଖିବା ତାହେଲେ ମାନେ ନିଜର ଦୃଷ୍ଟିକୋଣକୁ ଯଦି ବଦଳେଇଦବା ତାେଲେ ସବୁ କିଛି ଠିକ ହେଇଯିବ ମାନେ ସମ ଜଦୀ ଆମକୁ ଠିକ ଦେଖାଯିବ ଲୋକ ବି ଆମକୁ ଠିକ ଭାବ
କିନ୍ତୁ କୋଉଠି ନା କୋଉଠି ମ୍ୟାଡ଼ାମ ଆମେ କହିଲେ ଏଇ ଜିନିଷ ଗୋଟେ ଛୋଟ ପିଲାକୁ ଯଦି ଆମେ ଠିକ ସେ ସଂସ୍କାର ବି ଦେଇଯିବା ତାହେଲେ ସେ ବଡ ଲା ପରେ ସେଇ ଉପରେ ଚାଲିବାକୁ ମାନେ କଣ କହିଲେ ଆମେ ଯୋଉ ପରିବେଶ ରେ ଥିବା ପରିବେଶରେ ଆମେ ଦେଖିବା କି ଆମ ଆଗ ଲୋକ ଲୋକମାନଙ୍କୁ କେମିତି ସେ ବ୍ୟବହାର କରନ୍ତି ଆମେ ଛୋଟ ଥିବା ତ ଆମେ ତାଙ୍କୁ ଦେଖି ଶି ଦେଖିବା ମୁଁ ଏମେ ଏଇ ଗୋଟେ ଗୋଟେ ଉଦାହରଣ ଆପଣ ନିଅନ୍ତୁ ସ୍କୁଲ କଥା ଆପଣ ଯଦି ନେବେ ସ୍କୁଲରେ ପିଲା ଛୋଟ ହେଇଥିବ ବ ସ୍କୁଲ ତ ହଉଛି ଆଜିକାଲି ଦଣ୍ଡମୁକ୍ତ ଅଞ୍ଚଳ
ଆଜ୍ଞା ଆଜ୍ଞା।
ପିଲାଙ୍କୁ ଆପଣ ମାର ପାରିବେନି ସ୍କୁଲ ରେ ପିଲାଙ୍କୁ ଆପଣ କୌଣସି ପ୍ରକାର ଦଣ୍ଡ ଦେଇ ପାରିବେନି ମ ମାନେ ଆପଣ ମାନସିକ ଚାପ ବି ପିଲାଙ୍କୁ ଦେଇପାରିବେନି ତ ଆପଣ ଭାବନ୍ତୁ ତାହେଲେ ପିଲା ଏମିତି ସରକାରୀ ସ୍କୁଲରେ ପିଲା ପଢିବେ ପିଲା ଯିବେ ଆସିବେ ତାପରେ ସେଠ ଏଠଣି ଆମର ଏଇ ଯୋଉ ପ୍ରାଇଭେଟ ସ୍କୁଲରେ ପିଲା ଉ ଯିବେ ଆସିବେ ମାନେ କୋଉଠି ନା କଉଠି କୋଉଠି ସେମାନଙ୍କ ଭିତରେ ବହୁତ ତଫାାତ ହୋଇଇଯାଏ ଆଉ ପିଲା ଟିକେ ଶିକ୍ଷକ କ କଣ କରନ୍ତି ମାନେ ସ୍କୁଲ ଆସିଲେ ସେ ଶିକ୍ଷକ ସ୍କୁଲ ରୁ ବାହାରକୁ ଗଲେ ମାନେ ମୁଁ ତୋତେ ଚିହ୍ନିନି ଏମିତି ମନୋଭାବ ଆମେ କଣ କରୁଥିଲେ ଯୋଉ ଜାଗାରେ ଦେଖିଲେ ଆମ ଶିକ୍ଷକକୁ ଆମେ ନତମସ୍ତକକେ ଆମର ଇଏ ଗୁରୁ ଆମକୁ ଶିଖେଇଥିଲେ କିନ୍ତୁ ଆଜିକାଲିକା ପିଲା ଏଇ ଯୋଉ ଦଣ୍ଡମୁକ୍ତ ଅଞ୍ଚଳ ହେଲା କି ଶିକ୍ଷକଙ୍କ ପାଖରେ କିଛି ଆଉ ଅଧିକାର ନାହିଁ କି ସେ ମାନେ ଛାତ୍ରଛାତ୍ରୀଙ୍କୁ କିଛି କହିପାରିବେ ସି ଶିକ୍ଷକ ମାନେ ଆମେ ତାଙ୍କୁ କଣ କରନ୍ତି ନା ଭଗବାନ ଦର୍ଜା ଦିଅନ୍ତି କିନ୍ତୁ ତାଙ୍କଠୁ ଗୋଟେ ପଦ ଗୋଟେ ଗାଳି କି ଗୋଟେ ପଦ ଶୁଣିବାକୁ ଆମେ ନାହିଁ ମାନେ ବାପା ମା କଣ କରନ୍ତି କି କାହିଁକି ଆମ ପିଲାକୁ କଣ କହିଲା ସି ସରକାର ଦଣ୍ଡମୁକ୍ତ ଅଞ୍ଚଳ ବନେଇଛନ୍ତି ମାନେ ଏମିତି। ତ ପିଲା ବି କିଛି ସଂସ୍କାର ଯୋଉଟା ମୂଳଦୁଆ ଆମର ସ୍କୁଲ ରେ ପଢେ ସେଇ ଜିନିଷଟା ପିଲା ବି ଶିଖି ପାରନ୍ତିନି। ଆମେ ପିଲାଙ୍କୁ କହିବା କି ଏଇ ଝିଅ ପିଲାଙ୍କ ପ୍ରତି ଏମିତି ବ୍ୟବହାର କରିବ। ପୁଅ ପିଲାଙ୍କ ପ୍ରତି ଏମିତି ବ୍ୟବହାର କରିବ।ଗୁରୁଜନ ମାନଙ୍କୁ ଏମିତି ବ୍ୟବହାର କରିବ।କିନ୍ତୁ କରିବ କିଏ କହିଲେ କଣ ହଉଛି କି। ଆମକୁ କରିକି ଦେଖେଇବାକୁ ପଡେ ନା। ତ କୋଉଠି ନା କୋଉଠି ପିଲା ବି ଏମିତି ଶିଖି ପାର ।
ଆଜ୍ଞା ହଁ ସେଇ ମାନେ ନିଜେ ସଚେତନ ହେଇକି ସେ ସବୁ ଇଏ କରିବା କଥା ଆଉ।
ହୁଁ।
ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ଧନ୍ୟବାଦ। ଆଉ ବହୁତ ଭଲ ଭାବରେ ବି ବୁଝେଇଲେ। ହଁ ଧନ୍ୟବାଦ ମାଡ଼ାମ ରହିଲି।